ହଁ ନମସ୍କାର।
ନମସ୍କାର ଆଉ ଭଲ ଅଛନ୍ତି?
କଣ କରୁଛନ୍ତି? ହଁ ମୁଁ ଭଲ ଅଛି ଆପଣ ଭଲ ଅଛନ୍ତି?
ଏଇ ଖାଇବା ପାଇଁ ଖାଇକିନା ଦଶଟା ସୁଜି ଆଉ।
ହ ହଉ ହଉ। ଆଉ କଣ ସବୁ ମାନେ ପିଲାମାନୋନ ସବୁ ସ୍କୁଲ କୁ ଆସ ଆୁଛନ୍ତି ବିଦ୍ୟାଳୟ
ହଁ ପିଲାମାନେ ଆସୁଛନ୍ତି ପ୍ରାୟ ପିଲା ଆସୁଛନ୍ତି। ଆଉ ସନ୍ଧ୍ୟେଇ ପିଲା ପଢାପଢ ପିଲା ଛଅ ସାତଶହ ପିଲା।
ହଁ ହଁ ତାହେଲେ ବହୁତ ବଢିଆ ଆଉ ଆପଣ କୋଉ ସବଜେକ୍ଟା ପଢଉଛନ୍ତି
ମୁଁ ଭାଇ ଇଂଶ ପଢାଏଲ ପଢାଏ ଆଉ।
ହଁ ହଁ ହଉ ତାହେଲେ ବଢିଆ କଥା ଆଉ।
ଯା ବସ।
ଆଉ ପିଲାମାନଙ୍କ ପଢା ପଢି ଉପରେ କଣ ଆପଣଙ୍କର ଅଭିଜ୍ଙ୍ଗତା ଅଛି ମତେ ଟିକେ କୁହନ୍ତୁ ମୁଁ ଯଦି ଭବିଷ୍ୟତରେ ତେ ଶିକ୍ଷକବ ତ କେମିତି କଣ ପଢେଇବି?
। କଣ ମାନେ ଆପଣ ମାନେ ଚ ଇଏ ମାନେ ପଢେଇବା ଇଏ କଥା କହୁଛନ୍ତି ମାନେ କଣ? ଓ ଇଏରେ ଜାଣିବା ପାଇଁ ଚାଉଛନ୍ତି?
ନା ପିଲାମାନଙ୍କୁ କେମିତି ପଢେଇଲେ ସେମାନଙ୍କର ଆଗ୍ରହ ଟା ବଢିବ ଆପଣଙ୍କର କିଛି ଅ, କୁହନ୍ତୁ ଆଜ୍ଞା।
ପିଲାଙ୍କୁ ପ୍ରଥମେ ନିହାତି ଆଗ ପୂର୍ବ ଜ୍ଞାନ ଟିକେ ଆଗକୁ ପ୍ରସ୍ତୁତ କରିବେ, ପିଲାଙ୍କ ତାକୁ ଦେଖିବେ। ଫାଷ୍ଟ କ୍ଲାସ୍ ରୁମ୍ କୁ ଏଣ୍ଟ୍ରି କରିବା ପୂର୍ବରୁ ଆପଣ ଯିବା ପୂର୍ବରୁ ଆଗ ଦେଖିବି ପିଲା ମାନଙ୍କର ମୋର୍ଡ କଣ ଅଛି। ଏ ତା ଭିତରେ ବି କିଛି ପିଲା ଥିବେ ଶିକ୍ ଥିବେ ଅସ୍କା ଦେହ ଖରାପ ଥିବ କୋଉ ପିଲା ମାନେ କି ଲୋା ଷ୍ଟାଣ୍ଡାର୍ଡ ପିଲା ବି ଆସି ଏ ଯୋଉ ମାନଙ୍କର ମାନେ ଫାଇନାନ୍ସ ପ୍ରୋବ୍ଲେମ୍ ଥିବ। ବିଭିନ୍ନ ପ୍ରକାର ହେଇଛି, ତାକୁ ଆମେ ତାକୁ ଟିକେ ଦେଖିବାକୁ ପଡିବ। ସବୁ ଜିନିଷ ଟାକୁ ଦେଖିବାକୁ ପଡିବ ଯେ ପିଲା ତାର ସିଚୁଏସନ୍ କୁ ବୁଝିବାକୁ ପଡିବ। ପାଠ ପଢ଼ା ବି ଛୁଆକୁ ଆ, ଅ, ଆମେ ଭଲ ଭାବରେ ବୁଝେଇବା, ଛୁ ତାଙ୍କୁ ବାରମ୍ବାର ସେଘ ପିଲା ନ ବୁଝି ପାରିଲେ ବି ବାରମ୍ବାର ତାଙ୍କୁ ବୁଝେଇବା ଏଇସବୁ ଜିନିଷ ରହିବ ଆଉ।
ହଁ, ହଁ।
ହବନି ହବନି ଛୁଆଙ୍କୁ ବାରମ୍ବାର ତାଙ୍କୁ ସ୍କୋପ୍ ଦବା ଯେ ତୁ ଯୋଉଟା ନ ବୁଝିପାରୁଛୁ ପଚାରେ ଏଇ ଜିନିଷ ସବୁ ଦରକାର ଆଉ।
ହଁ। ସେ ପିଲାମାନଙ୍କ ମାନେ ଏ ସବୁ, ପିଲାମାନଙ୍କ ଉପରେ ସେ ରହିଲା ତାଙ୍କର ମୁଡ୍ ଦେଖିକି ଆମେ ପଢେଇବା ଦରକାର। ତାଙ୍କର ଇଚ୍ଛା ନଥିବ ଗୋଟେ ମାନେ ମୋର ଅନୁସାରେ ପ୍ରଥମେ ମାନେ ଶିକ୍ଷକ ମାନେ
ହୁଁ।
ସବୁ ଛୁଆ ମାନଙ୍କୁ ସମାନ ଦୃଷ୍ଟିରେ ଉଁ, ଦେଖିବା ଦରକାର।
ହଁ ଏଇଟା ଏଇଟା ତ ନିହାତି ଦରକାର ଆମେ ଏଠି ଆମ ଇକ୍ୱାଲିଟି ଆମେ ଦେଖିବା। ମାନେ ଏଠି ଆମର ଆ, ଡିସକ୍ରିମିନେସନ ଆମେ ଇଏ କରିବାନି, ଯେ ପାର୍ସିଆଲିଟି କାହାକୁ କରିବାନି। ସେ ଯେ କୌଣସି ମାନେ ଗୋଟେ ହାଣ୍ଡିକାପ୍ ପିଲା ହଉ ଗୋଟେ ଅଦର ମାନେ ଗୋଟେ ଯେକୌଣସି ଇଏର କାଷ୍ଟ ହଉ ସମସ୍ତେ ଆମେ ଇକ୍ୱାଲ୍ ଦେଖିବା, ଆଉ ସମସ୍ତେ ବି ଆମେ ଚିନ୍ତା କରିବା ସମସ୍ ତିକି ସମାନ ପରିମାଣରେ ଆମେ ଶିକ୍ଷା ଦାନ ଟା ଇଏ କରିବା, ଏଇ ଯୋଉ ପିଲା ବି ଅଛନ୍ତି ଏଠି ବି ଗୋଟେ କ୍ଲାସ୍ ରେ ମୋ ପାଖରେ ଗୋଟେ ଗିଫ୍ଟେଡ୍ ଷ୍ଟୁଡେଣ୍ଟ୍ ଅଛନ୍ତି, ଗିଫ୍ଟେଡ ଷ୍ଟୁଡେଣ୍ଟ୍ ମାନେ ମାନେ ଆଇକ୍ୟୁ ଭଲ ଅଛି? ପାୱାର୍ ଅଧିକ, ସେମାନଙ୍କୁ ଆମେ ସେଇ କ୍ଲାସୂ ରୁମ୍ ରେ ପାଠ ଟା ଟିକେ ଅଲଗା ଦବା ମାନେ ତା ଲେବୁଲ୍ ର ପାଠଟା ଆମେ ଦବା। ଆଉ ସେଇ ଜିନିଷଟି କରିବା ଦେଖିବାକୁ ପଡେ ଯେ କୋଉ ପିଲାମାନେ ଭଲ ଇଣ୍ଟେଲିଜେଣ୍ଟ ପିଲା ଅଛନ୍ତି ଆଇକ୍ୟୁ ଟା ପାୱାର୍ ଭଲ ଅ ଛି, ସବୁ କଥାକୁ ପଡେ ଆଉ କ୍ଲାସ୍ ରୁମ୍ ଟା ଆକ୍ଟିଭିଟି ଟା ଆମେ କଲାବେଳେ କିଏ ଅଛନ୍ତି ବସିକିନା ନ ମାନେ ପାଠ ନ ପଢେଇକି କି ଭଳି ଭାବରେ ଠିଆ ହେଇକିନା ମାନେ ପୁରା ଚାରିପଟେ ବୁଲିକିନା ପିଲାଙ୍କୁ ଠିଆ କରେଇବା, ଛିଆ ପିଲାଙ୍କୁ ପଢ଼ିବା ପାଇଁ ଦେବା। ପିଲାଙ୍କୁ ସବୁ ସ୍କୋପ୍ ଦବା, ପିଲା ହିଁ ସବୁ କରିବେ, କାହିଁକି ନା ମେନଲି ମାନେ ଯଦି ଟିଚର୍ ଯଦି ସବୁ କିଛି ଆକ୍ଟିଭିଟି ଗୁଡା କଲା ଏଇଟା ଗୋଟେ ଲେକ୍ଚର୍ ଭଳିଆ ହେଇଗଲା, ପିଲା ଖାଲି ଶୁଣିଲେ ପିଲା ପାସ୍ ବି ହେଇଯିବେ। ପିଲା ମାନେ ଆକ୍ଟିଭି ରହିବେ ଟିଚର୍ ତାଙ୍କ ଖାଲି ସହାୟକ। ହୁଁ, ଏଇ ଭଳିଆ ରହିଲେ ଭଲ ହବ ଆଉ।
ହଁ।
ଏବେ ତ ମାନେ
ନୂଆ ନିୟମ ଆସିଛି ଯେ ପିଲାମାନଙ୍କୁ ଦଣ୍ଡମୁକ୍ତ ଅଞ୍ଚଳ କରାଯାଇଛି।
ହଁ ପିଲାଙ୍କୁ ବର୍ତ୍ତମାନେ ତମେ ପା ପାରିବନି। ପିଲା କିଛିବି ସେଭଳି ଆଘାତ କଠୋର ଆଘାତ କରିପାରିବନି। କି କୌଣସି କାମ ଯେମିତି ପିଲାଙ୍କ କୌଣସି ନା ଆମ ଗା ବିକୃତ କରିପାରିବନି ଏଇ ଜିନିଷ ରହିବା ଦରକାର ଏଇଟା ବି ଭଲ ଜିନିଷ।
ଆ ଆଙ୍କ ପାଇଁ ତ ବହୁତ ସହସୁବିଧା ଅଛି ମାନେ ତାଙ୍କୁ ଯଦି ଦଣ୍ଡମୁ କ୍ତ କରାହେଇ ଆଉଛି ତ ସେ ପାଠ ପଢାଟା ତ ତାଙ୍କର କମିଯିବ ନା।
ନାଇଁ ଭୁଲୁ। ସେଟା ସିମିତି ତ ସରକାର ନାଇଁ ସେଇଟା ଠିକ୍ କହିଲେ ସେଇଟା ଆଗରୁ ଥିଲା କିନ୍ତୁ ବର୍ତ୍ତମାନ ଦେଖାଗଲା ଯେ ଯଦିସ୍ ଗୋଟେ ଆମର ପିଲାଟେ ଭୟ
ଶିଖ ହଉଛି ଇଭ କଲେ ସେ କଣ ହବ ଟିଚର ତାକୁ ଦଣ୍ଡ ଦଉଛି ବାଡଉଛି ସେ ଭୟ କରିବା ଦ୍ଵାରା କଣ ପିଲାଟା ଆଉ ସ୍କୁଲୁ ଠୁ ଦୂରେଇ ଯିବ ସେ ଆଉ ସ୍କୁଲ ଯିବା ପାଇଁ ଚାହିଁବନି। ସେଟା ଲାଗିବ ଯେ ସ୍କୁଲ ଟା ଗୋଟେ ମୋ ପାଇଁ ଗୋଟେ ଏଇଟା ଗୋଟେ ଦଣ୍ଡସ୍ଥାନ। ତା ମନ ଭିତରେ ଭୟ ସଞ୍ଚାର ହବ ସେଥିପାଇଁ କଣ କରାହେଲା ଯେ ସବୁମାନେ ପିଲାଙ୍କୁ
ମୁଁ ମାନେ ଦେଖିଥିଲି ଦଣ୍ଡମୁକ୍ତ ଅଞ୍ଚଳ କରାଯାଇଛି ଠିକ୍ ଅଛି। ମାନେ ତା ସହି ତ ଆଉ ଗୋଟେ ନିୟମ ମଧ୍ୟ ସରକାର ଏବେ କରିଛି ଯେ ଏଇତ ମାନେ ଅଷ୍ଟମ ଶ୍ରେଣୀରୁ ହିଁ ପିଲାମାନଙ୍କୁ ଯଦି ସେମାନେ ଭଲ ରେଜଲ୍ଟ ନ ରଖ ତାଙ୍କୁ ହାୟର କ୍ଲାସ କୁ ଛା ମାନେ ନାଇନ୍ଥ କ୍ଲାସ ସେମାନେ ଯାଇପାରିବେନି ତ ଏମିତି କରିବା ଦ୍ଵାରା ପିଲାମାନଙ୍କର ମାନେ ଆଗ୍ରହ ବଢିବ।
ହଁ ନାଇଁ ପାସ୍ ଫେଲ ସିଷ୍ଟମ ଟା କରିଦେଇଛି ଅଷ୍ଟମରେ
କରାହଉ କିଛି ଅସୁବିଧା ନାହିଁ କିନ୍ତୁ ଅଷ୍ଟମରେ ଯୋଉ ଫେଲ ପଞ୍ଚମରେ ଫେଲ ଏମ ଏମିତି କରିଲେ ତ ପିଲାମାନେ ନିଜେ ପାଠ ପଢିକି ନିଜର ଆଗ୍ରହ ହେଲେ ହିଁ ପଢିବେ ଶିକ୍ଷକ କେତେ ପଢଉ କିନ୍ତୁ ଏ ପିଲାମାନଙ୍କୁ ତାଙ୍କ ନିଜର ଆଗ୍ରହ ରହିଥିବା ଦରକାର ତା ସହିତ ପରିବାରର ମଧ୍ୟ ପ ସେମାନଙ୍କର ପରିବାର ଉପରେ ହେଲେ ଡିପେଣ୍ଡ୍ କରୁଛି ନା। ପରିବାର ଲୋ ଏ ଏବେ ପିଲାଟା ସ୍କୁଲ କୁ ଯାଉନି ପାଠ ପଢୁନି କେବଳ ସେଇଟା ଶିକ୍ଷକର ଭୁଲ ନୁହଁ ସେଟା ପରିବାରର ଭୁଲ। ତାକୁ ପଚାରିବା ଦରକାର କାଇଁକି ପଢୁନୁ, କଣ ଦିଆ ହେଇଛି ତମକୁ ଆଜି?
ହୁଁ ନାଇଁ ଗୋଟେ ପାଠ ପଢିବାର ମୁଖ୍ୟ ଭୂମିକା ହଉଛି ଗୋଟେ ତା ପରିବାର ତା ଫ୍ୟାମିଲୀ
ହୁଁ, ହୁଁ ହୁଁ, ହୁଁ
ହଁ ହୁଁ, ହୁଁ
କାହିଁକି ନା ସ୍କୁଲରେ ଗୋଟେ ପିଲା କେତେ ସମୟ ରହୁଛି। ସେ ଅତି କମରେ ଛଅ ଘଣ୍ଟା ଟେ ସମ ବିତଉଚି ଆଉ ସବୁ ସମୟ ତିକ ତା ପରିବାର
ହୁଁ।
ସାରା ବିତଉଚି ନା ବହୁତ ସାରା ଗୁ ଜିନିଷ ଶିଖିବାର ଅଛି ପରିବାରରେ।
ହୁଁ ହୁଁ ସେମତି ଆଉ। ଅଇଲେ। ମୁଁ ମୋ ଅନୁସାରେ ମାନେ ଆ ଏବେ ତ। ମୁଁ ନା ମଧ୍ୟାହ୍ନ ଭୋଜନ କରିନି କରିବି।
ପରେ କରିବି ଆଉ। ଆପଣ ଖାଇଲେ?
ନାଇଁ ମୁଁ
ହୁଁ।
ଆଉ ତମେ ଖାଇବା ସବୁ କଣ କଣ ହେଇଛି ତମେ ଜାଣିନାହାନ୍ତି, କଣ ଆଜି ଘରେ କରାହେଇଛି। ମୁଁ କହିଲି ଘରେ। କଣ କଣ ଆଜି ରୋଷେଇ ହେଇଛି ଏ ଯୋଉ ଘରେ ଆଜି କଣ ରୋଷେଇ ହେଇଛି। ହାଲୋ ହାଲୋ। ହାଲୋ। ହାଲୋ। ହାଲୋ।